ହାଲୋ।
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ଆଚ୍ଛା ମ୍ୟାଡ଼ାମ ଆପଣଙ୍କୁ ଶିକ୍ଷକତା କରିବା ପାଇଁ ତ ପିଲାଦିନରୁ ଇ ଛା ଥିଲା ନା ଆଁ ମେଁ କାହାକୁ ଆଦର୍ଶ ଭାବେ ଭାବେ ଦେଖି ଇଛା ହେଲା ଆପଣଙ୍କର।
ଅଁ ମ୍ୟାଡ଼ାମ ମୁଁ ଯେତେବେଳେ ଛୋଟୋ ଥିଲି ତ ମୁଁ ମୁଁ ମୋ ସାଙ୍ଗମାନଙ୍କ ସହ ମିଶେ ଯେ ତେବେଳେ ଆଉ ଶିକ୍ଷକ ମାଆ ବାପାଙ୍କ ପରେ ଆମର ଧ୍ୟାନ ଶିକ୍ଷକ ହିଁ ରଖିଥା ଥାନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ରଖିଥାନ୍ତି ତ ତାଙ୍କ ଯେତେବୋଳେ ତା ଙ୍କ ଇଏ କୁ ଗଲୁ ଆମେ ତ ମତେ ବୋହୁତ ଭଲ ଲାଗିଲା ଯେମିତି ଘରେ ମମି ବାପା ମାନେ ଯେମିତି ଭଲରେ ସବୁ କଥା ବୁଝିଥାନ୍ତି, ଆଉ ସାହାଯ୍ୟ କରିଥାନ୍ତି, ସେମିତି ଶିକ୍ଷକ ଶିକ୍ଷକିତ୍ରୀ ମାନେ ବି ମଧ୍ୟ କରିଥା ନ୍ତି ତ ବୋହୁତ ମାନେ ମତେ ବୋହୁତ ଭଲ ଲାଗେ ଶିକ୍ଷକଙ୍କ ପାଖରେ ମାନେ କିଛି ଭୁଲ ବି କରିଦେଇ ଥିଲେ ତାଙ୍କ ଆଗରେ ଯାଇକି କହିଦବୁ ତ ସେମିତି ସୁଧାରି ଦିଅନ୍ତି କି କହିଦିଅନ୍ତି ବୁଝେଇ ଦିଅନ୍ତି ହଁ ଏଇଟା ହେଲା ଠିକ ହେଲା ସବୁ ହେଲା ତ ତାପରେ ଧୀରେ ଧୀରେ ଆମେ ଆମର ବି ଯେହେତୁ ଶିକ୍ଷା ତ ଆମର ଦର ବହୁତ ଦରକାର ରହିଛି ଆଉ ଆଜିକାଲି ଟା ଆଜିକାଲି ଯୁଗରେ ଆପଣ ଦେଖୁଥିବେ ଶିକ୍ଷା କୁ ଏବେ ବହୁତ ଗୁରୁତ୍ୱ ଦଉଛୁ ଛନ୍ତି।ତ ସେ ଅନ ଥରେ ଆମେ ଯେମିତି ଛୋଟରୁ ଗୋଟେ ଶିକ୍ଷକ ଜଣେ ଶିକ୍ଷକଙ୍କଠୁ ସବୁ ଜା ଆଣିକି ବଡ଼ ହଉଛେ ଆଉ ଆମେ ବି କିଛି କରୁଛେ ତ ଆମେ ନିଜେ ବି ଗୋଟେ ଶିକ୍ଷକ ହେଇକି ଅ ଆହୁରି କେତେ ପିଲାଙ୍କୁ ଙ୍କୁ ବି ହ୍ୟାଲୋ।
ଆଜ୍ଞା ଆଜ୍ଞା ମ୍ୟାଡାମ୍ ଶୁ ମଝିରେ ଶୁଭୁ ନଥିଲା ଆପଣଙ୍କ କଥା।
ଆଜ୍ଞା। ତ ଯେମିତି ଜଣେ ଶିକ୍ଷକ ଜଣେ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ପ ଢେଇକି ବଢେଇଥାନ୍ତି ତ ସେମିତି ଆମେ ବି ଯଦି ବଡ ହେଇକି ଜଣେ ଶିକ୍ଷକ ହବା। ତ ଆମେ ବି ସେମିତି ବହୁତ ଅନେକ ପିଲାଙ୍କ ଭବିଷ୍ୟତ ନିଜେ ଗଢି ପାରିବା। ପିଲାଙ୍କୁ କୋଉଁ ହିସାବରେ ନେଲେ କୋଉଁ ହିସାବରେ ପଢେଇଲେ ତ ସେମାନେ ବି ସବୁ ବହୁତ ଭଲ ଭାବରେ ବୁଝିଯାଆନ୍ତି।
ଆଜ୍ଞା ଠିକ୍ କଥା କହିଛନ୍ତି। ଆଉ ଆପଣ ଏମିତି ଟିଉସନ୍ କରନ୍ତି ନା ସେମତି? କିଛି
ନା ମ୍ୟାଡାମ ଏପର୍ଯ୍ୟନ୍ତ କିଛି କରିନି ଆଗକୁ ତ ସୁଯୋଗ ମିଳିଲେ କରିବି।
ଆଜ୍ଞା।
ଆଜ୍ଞା ମ୍ୟାଡ଼ାମ ଆପଣ କେମିତି କଣ ଆପଣ ବି ଜଣେ ଶିକ୍ଷୟିତ୍ରୀ ଅଛନ୍ତି ତ ଆପଣ କଣ କେମିତି କଣ ସ୍କୁଲରେ କଟେଇଥାନ୍ତି ପିଲାମାନଙ୍କ ସହ ତାଙ୍କୁ ପାଠ ପଢାରେ କେମତି କଣ ସାହାଯ୍ୟ କ କରିଥାନ୍ତି।
ହଁ। ପ୍ରଥମେ ତ ଅ କଣ ପିଲାଙ୍କର ବା ପ୍ରାର୍ଥନା ସଭା ପରେ ପିଲା ଯେତେବେଳେ କ୍ଲାସ ରୁମକୁୁ ପଳାନ୍ତି। କ୍ଲାସ ରୁମ୍ କୁ ଗଲା ପରେ ଆପଣ ଯେତେବେଳେ କ୍ଲାସ ର ରୁମ୍ ମୁଁ ଯେ ଯେତେବେଳେ କ୍ଲାସ ରୁମ ମୁଁ ଏ ଯାଏ ଉନ୍ ସେତେବେଳେ ପିଲାଙ୍କର ସେ ଯୋଉଁ ସ୍ଵାଗତ କରିବାର ସେ ଯୋଉଁ ଶୈଳୀ ସବୁଦିନ ର ସେଇ ଆ ମାହୋଲ ଟା ବହୁତ ଅଲଗା ଥାଏ। ଆଉ ବହୁତ ଖୁସି ବି ଲାଗେ।
ତାପରେ ପିଲାଙ୍କର ଆ ର ବହି ଆରମ୍ଭରୁ ଆଗ ତାଙ୍କର ଅଭିଯୋଗ ଆରମ୍ଭ ହେଇଯା ଏ ତାଙ୍କର ଯୋଉଁ ଅନୁଭୂତି ଅଭିଜ୍ଞତା ଏ ସବୁ କହିବାରେ ଲାଗି ପଡନ୍ତି ଆଜି ଏଇଟା ହେଲା ସେଇଟା ହେଲା ମାମା ମତେ ଏଇଟା କହିଲେ ବାବା ମତେ ଏଇଟା କହିଲେ ମୋ ପାଇଁ ନୂଆ ଡ୍ରେସ ଆସିଚି ମୁଁ କାଲି ମାମୁ ଘରକୁ ଯାଇ ଥିଲି ଏମିତିକା ବହୁତ ସାରା କଥା ତାପରେ ସମସ୍ତ ତମର ଏମିତି ନାହିଁ କି ଆମେ ସେଠି ପିଲାଙ୍କୁ ଅଟ କେଇ ଦବା କି ନାଇଁ ଏବେ ଏ ସବୁ କିଛି ନାହିଁ ଚୁପଚାପ୍ ବସ ସେମିତି କହିଲେ ସେମାନଙ୍କ ମନକୁ କଷ୍ଟ ହବ ତ ସମସ୍ତଙ୍କ ଠାରୁ ପଦେ ପଦେ କଥା ଶୁଣିଦେଲା ପରେ ବାସ୍ ଏବେ ଗୋଟେ ଗୋଟେ କଥା ସରିଲା ପଦେ ପଦେ କଥା ସରିଲା ଏବେ କିଛି ସମୟ ପାଠ ପଢିଦେବା ତାପରେ ପୁଣି ଏତିକି ପାଠ କରିସାରିଲା ପରେ ତମେ ଯାହା କହିବ ମୁଁ ସେ ସବୁ ଶୁଣିବି ତ ସେମାନଙ୍କ ମୁଣ୍ଡରେ ବି ଏଇଟା ଥାଏ କି ନାଇଁ ମୁଁ ଟିକେ ପାଠ ଏତିକି ଜଲ୍ଡି ଜଲ୍ଦି କରିଦେଲା ପରେ ମୁଁ ଯାହା କହିବି ଦିଦି ମୋ କଥା ଶୁଣିବେ।
ଆଜ୍ଞା
ଭଳି ମଝିରେ ମଝିରେ ସେମାନଙ୍କୁ ଯେତେବେଳେ ଏକ ଯିବା ଦୁଇ ଯିବା ପାଣି ପିଇବାକୁ ଯିବା ସେମାନେ ତ ଥ ଭୟ ହେଇକି କେବେ ବସିବେନି ଆଉ ଅ ସେମାନେ କଣ ନା ସବୁବେଳେ ଆପଣ ତାଙ୍କୁ ଦେଖିବେ ଆପଣ ବି କେତେବେଳେ ଯିବେ ଛୋଟ ଛୋଟ ପିଲାମାନେ କଣ କରନ୍ତି ନା ଆପଣଙ୍କ ପାଖାପାଖି ରହିବାକୁ ଇଚ୍ଛା କରିବେ ତ ସେମାନେ ତାଙ୍କ ଜାଗାରେ କମ୍ ଆପଣଙ୍କ ଟେବୁଲ ଚାରି ପଟେ ବେଶୀ ସମୟ ଛିଡା ହେଇଥିବ
ଆଜ୍ଞା
ତ ଏମିତି ଥାଏ ଖେଳକୁଦ ଗୀତ ନାଚ ନାହିଁ ଆଜି ଦିଦି ଆମର ଆଜି ଆଁ ହୁଁ ଖେଳିବାକୁ ଇଚ୍ଛା ନାହିଁ ଆମେ ଆଜି ଗୋଟେ ଗପ ଶୁଣିବୁ କି ମୁଁ କିଛି ଗୋଟେ ନୂଆ ଗୀତ ଶିଖିକି ଆସିଛି ମାନେ ସେମାନେ ଯେତେବେଳେ ଯାହା କିଛି ଶିଖିକି ଆସିଥିବେ
ସେ ସେଇଟା ଆସିକରି କୁହନ୍ତି ତାପରେ ଖାଇବା ଛୁଟି ପୂର୍ବରୁ ହିଁ ତାଙ୍କୁ ଭୋକ ଲାଗିଯାଏ କି ଭୋକ ଲାଗିଲାଣି ଭୋକ ଲାଗିଲାଣି ତାଙ୍କୁ ବାସ୍ ଆଉ ପାଞ୍ଚ ମିନିଟ ରହିଲା ଆଉ ଦୁଇ ମିନିଟ ରହିଲା ଏମିତି ଭୁଲେଇ ଭୁଲେଇ ନବାକୁ ପଡେ ଖାଇବା ସିଟି ପର୍ଯ୍ୟନ୍ତ ତାପରେ ଖାଇବା ଛୁଟି ପରେ ସେମାନଙ୍କର ଖାଇବା ଛୁଟି ପରେ ସେମାନଙ୍କର ଏତେ ଆଗ୍ରହ ନଥାଏ ପାଠ ପଢା ପାଇଁକା ସେମାନଙ୍କର ଖେଳକୁୁଦରେ ପା ଥାଏ ତ ସେଥିପାଇଁକା ଖାଇବା ଛୁଟି ପରେ ମୁଁ ବେଶୀ ଲେଖ ଲେଖା ଲେଖି ସେମାନଙ୍କର ରଖିିନଥାଏ ବା ବେଶୀ ଯେମିତି କଥୋପକଥନ ଉପରେ ଏ ରହିଲା ଯାହାବି ପାଠ ପଢା ପ୍ରସଙ୍ଗଗତ ଯାହାବି ଥିବ ବିଷୟ ସେ ସବୁ କେବଳ କଥାବାର୍ତ୍ତା କନଭରସେସନ ଭିତରେ ଥିବ ଆଉ ଲାଷ୍ଟ ପିରିୟଡ କୁ ଖେଳ ଏମିତି କଟିଥାଏ ଦିନଟା ପୁରା ପିଲାଙ୍କ ସହିତ ଆ
ଆଜ୍ଞା ତ ଯେତେବେଳେ ଉଁ ଆପଣ ଘରୁ ଘର କାମ ସାରିକି ସ୍କୁଲ କୁ ଯାଇଥାନ୍ତି ତ ପିଲାମାନଙ୍କ ଗହଳିରେ ସେମାନଙ୍କ ସହ ପୁରା ମିଳାମିଶ ଆଉ ସ୍କୁଲ ରେ ପାଠ ପଢେଇବାଠୁ ନେଇକି ପିଲାଙ୍କ କଥା ବୁଝିବା ଆଉ ଖେଳକୁଦରେ ତ ତାଙ୍କ ସହ ହିଁ ଦିନ ବିତିସାଏ ତ ବହୁତ ହିଁ ଭଲ ଲାଗେ ମଜା ଆସେ ବି
ଆଜ୍ଞା
ହ ଆଜ୍ଞା ତ ଯେତେବେଳେ ଆମ ପିଲାମାନଙ୍କ ସବ ମିଶିଲେ ବହୁତ ହିଁ ଭଲ ଲାଗେ ମତେ ମୁଁ ବି ଯେତେବେଳେ ମୁଁ ଯେତେବେଳେ ଆମର ତ ନାଇନ୍ଥ ଆଉ ଟେନ୍ଥ ହେଲା ତ କୁହନ୍ତି ଯଦି କିଛି ଗୁରୁଜଗୁରୁମା ରେ ପଳେଇଥିବେ ତ ଛୋଟ ଛୁଆଙ୍କ କ୍ଲାସକୁ ଜଗିବାକୁ ଆମକୁ ପଠେଇ ଥାନ୍ତି କି ତମେ ବଡ଼ ପିଲା ଆସିକିଙ୍କୁ ଜଗିଥାଉ ତ ଆମେ ଯେତେବେଳେ ଆମେ ଯୁ ଆଉ କହିବୁ କି କିଛି ବହି ଅଛି ତମର ଆଜି କୋ କୋଉ ପିରି ଚାଲିଛି ନା ସାହିତ ତ ଆଚ୍ଛା ବହିଦେଲ ଆମେ କିଛି ପଢେଇିବୁ କି କିଛି ପଚାରିବୁ ତମେ କହିବ ତ ସେମାନେ ସେମିତି ି ଦିଦି କହିକି ପାଖକୁ ଆସି ପାରି ଏଇଟା ହେଇଛି ସେଇଟା ହେଇଛି ଆଉ ଯଦି ସେ ସାଙ୍ଗରେ ଲାଗୁଛି ତ ମାନଙ୍କ କଥା ବୁଝିବାକୁ ହିଁ ବହୁତ ଭଲ ଲାଗେ ମାନେ ଏମତି ମିଶି ଯିବାକୁ ବହୁତ ଭଲ ଲାଗେ
ଆଜ୍ଞା ଆଜ୍ଞା ଆଉ ଏଇଟା ମ୍ୟାଡାାମ ଆପଣ ଯୋଉଟା କହିଲେ ସେଟା ବହୁତ ଭଲ ଁ ଗୋଟେ କଥା କହିଲେ ଆପଣ ଏଇଟା ପ୍ରତ୍ୟେକ ଛାତ୍ରଛାତ୍ରୀ ବି ଏଇଟା ଅନୁଭବ କରିବା ଦରକାର କି ଶିକ୍ଷକ ମାନେ କେବଳ ପାଠ ପଢାନ୍ତିନି ତାଙ୍କର ଅଲଗା କିଛି କାମ ବି ଥାଏ ତ ସେଇ ସମୟରେ ବଡ କ୍ଲାସ ଛାତ୍ରଛାତ୍ରୀ ମାନେ ଯଦି ଟିକେ ସାନ କ୍ଲାସ ରେ ଛାତ୍ରଛାତ୍ରୀ ୍ରୀ ମାନଙ୍କୁ ଏମିତିକା ଉ ଟିକେ କଣ ସମୟ ଦେଇ ପାରନ୍ତି ତାହେଲେ ଶିକ୍ଷକଙ୍କ ପାଇଁକା ତାଙ୍କର କାମ ଟା ଟିକେ ହାଲକା ହେଇଯିବ କମିଯିବ ଆ ତା ସହିତ ବି ସେମାନେ କଣ ସାସ ସେମାନେ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବି ଖୁସି ଲାଗେ ସାନ ମାନେ ଭାବିବେ କି ଯାହା ହଉ ଦିଦି ମାନେ ଆଜି ଆମର କ୍ଲାସ ନେଲେ ଆମକୁ ଏତେ ଭଲ କଥା କହିଲେ ବଡ ଛ ଛାତ୍ରଛାତ୍ରୀ ମାନେ ଯୋଉମାନେ ଥିବେ ସେମାନଙ୍କୁ ବି ବହୁତ ଭଲ ଲାଗିବ କି ନାଇଁ ମୁଁ ଆଜି ଗୋଟେ ଶିକ୍ଷକ ର ଭୂମିକାରେ ରହିଲି
ଆଜ୍ଞା ତ ଏଇଥିରୁ ହିଁ ମାନେ ବହୁତ ଭଲ ଲାଗ କିି ମୁଁ ବି କହିଲି ହଁ ମୁଁ ବି ଏମତି ଦିନେ ଅ ଜଣେ ଶିକ୍ଷକ ରେ ହେବେ ଆଉ ପିଲାମାନଙ୍କ ଏମିତି ପିଲାମାନେ ଆସିକି ମତେ ଯେମିତି କହିବେ କି ଟା ହେଇଛି ସେଇଟା ହେଇଛି ଆଉ ସେ ଏଇଟା ଏଇ ଜିନିଷଟା କହିବ ଆଜି ଏଇ ଚାପଟର ଟା ପଢା ହବ ତ ପିଲାମାନଙ୍କୁ କେମ େ ହସ ମଜାକ ରେ ପଢେଇ ହବ ଯେମିତି ପିଲାମାନେ ମାନେ ପୁରା ଇଣ୍ଟରେଷ୍ଟ ହେବେ କି ଦେଖ ଆଗକୁ ବିଷୟ ଟା କଣ ଅଛି ଜାଣିବା ପାଇଁ ଇଣ୍ଟ ହେ ତ ସେଇଟା ହିଁ ବହୁତ ଭଲ ମାନେ ଖୁସି ଲାଗେ କରିବାକୁ
ଆ ଆଜ୍ଞା ଆଉ ମ୍ୟାଡାମ ପିଲାମାନୋନେ ନା ବହୁତ କଳ୍ପନା ମିଳା ଥାନ୍ତି ତାଙ୍କ ଇମାଜିନେସନ ରେ ବହୁତ କିଛି ସେ ଭାବିଥାନ୍ତି ମାନେ ଆପଣ ଭାବିବେ ଯୋଉ ମାନେ ପୃଥିବୀରେ ଯୋଉ ଜିନିଷ ନଥିବ କିନ୍ତୁ ତାଙ୍କର ମାଇଣ୍ଡ ରେ ସେ ସବୁ କଥା ଚାଲିଥାଏ ଯେମିତି ମ ମତେ ଆଜି ମୋର ଦ୍ଵିତୀୟ ଶ୍ରେଣୀର ଗୋଟେ ପିଲାଟା ଆସିକି କହୁଛି ସେ ନିୁଜ ଭଲ ସେ ଶୁଣିନି ଜାଣିନି ବହି ଚେଞ୍ଜ ହବା କଥା ସେ ବାସ ଶୁଣିଛି କିଛି ତ ଗୋଟେ ଗୋଟେ ହେଇଛି ତ ସିଏ ମତେ ଆସି କହୁଛି ଦିଦି ଜାଣିଛନ୍ତି ଆମ ପାଇଁ ଯୋଉ ନୂଆ ବହି ସବୁ ବାହାରି ନଥିଲା କଥାକୁ ମହାତ୍ମା ଗାନ୍ଧୀ ଚିରି ଦେଇଛନ୍ତି ମୁଁ କହିଲି ମହା ମା ଗାନ୍ଧୀ ଯି ଦେଇଛନ୍ତି ନା ଆଜ୍ଞା ସେଜାଣି କଣ ହେଲା ମହାତ୍ମା ଗାନ୍ଧୀ ଚିଡି ଦେଇଛନ୍ତି ତ ତା ସାଙ୍ଗ ତାକୁ ସେଠି କହୁଛି କି ମହାତ୍ମା ଗାନ୍ଧୀ ତ କେବେଠାରୁ କାଠ ପାଲଟି ଯାଇଛନ୍ତି ନା ମୁଁ ତ ଦେଖିଛି ସିଏ କୋଉଠି ମହାତ୍ମା ଗାନ୍ଧୀଙ୍କର ମୂର୍ତ୍ତି ଦେଖିଚି ତ ସିଏ ଭାବୁଛି କି ମହାତ୍ମା ଗାନ୍ଧୀ କା ଅତ ପାଲଟି ଯାଇଛନ୍ତି ସେ କହୁଛି କି ମହାତ୍ମା ଗାନ୍ଧୀ ତ କାଠ ପାଲ ରି ଯାଇଛନ୍ତି ସେ କେମିତି ବହିଚିରିବେ ତୁ ଭୁଲ ଶୁଣିଥିବୁ ନା ନାଇଁ ମୁଁ ତ ୟୁଟୁବ ଦେଖିଲି ମୁଁ ଯେ ମହାତ୍ମା ଗାନ୍ଧୀ ବହିଚିରି ଦେଇନାହାନ୍ତି ତ ଏଇଭଳିଆ କଥା ତାଙ୍କର ଚାଲିଥାଏ ସବୁବେଳେ
ହ ଆଜ୍ଞା ପିଲା ବି ଏମତି କିଛି ଟିଭିରୁୁ ନ୍ଯୂଜ ଦେଖିକି ନ ଜା ଜାଣି ପାରିଲେ ଲେ ମଧ୍ୟ ୟୂଟୁବ୍ ଯେତବେଳେ ଦେଖୁଛନ୍ତି ତ ସେଇ ଟାଇମରେ ବି କିଛି ସର୍ଟସ ଭିଡିଅ ଆସିଥାଏ ତ ସେମାନେ ସେଥିରୁ କିଛି ଦେଖିକି ଜାଣିଥାନ୍ତି କି ହଁ କିଛି ହେଇଛି
ଭଲ ଲାଗେ ପିଲାଙ୍କ ସହିତ କଥା ବା ସେମାନଙ୍କ ସହିତ ଗୋଟେ ପି ପିଲାଙ୍କ ଭଳି କଥା ହବା ସି ସବୁ ନିଆରା ଅନୁଭୂତି
ଆଜ୍ଞ ତ ଯେତେବେଳେ କିଛି କିଛି ବି ମାନେ ଆମେ କିଛି ଖରାପ ଭାବ ମାନେ ମନେ ମାନେ ଆମର କିଛି ଖରା ଟାଇମ ଚାଲିଥିବ କି କିଛି ଖରାପ ଭାବୁଥିବା ତ ପିଲାମାନାନଙ୍କ ସହ ମିଶିବା ତାଙ୍କ ସହ କଥାବାର୍ତ୍ତା ହେଇକି ତାଙ୍କୁ କଥା ଶୁଣିବା ତ ସେଇଟାମର ପୁରା ମାଇ ଚେଞ୍ଜ ହେଇଯାଏ ଓ ଖୁସି ବି ଲାଗିଥାଏ
ଆଜ୍ଞା ଆଜ୍ଞା ଆଉ ଆପ ପିଲାମାନେ ବି ଆପଣଙ୍କ ମୁହଁରୁ ଭାବକୁ ଦେଖିକି ହୁଏ ତ ଆପଣ ଯଦି ଟିକେ ବି ମନଦୁଃଖ କରିଦିଅନ୍ତୁ ସେ ଜାଣିଦେବେ କି ପିଲାମାନେ କି ଦିଦି ଆପଣ ମନ ଦୁଃଖ କରିଛନ୍ତି କି ଏଭଳି ହଉ ମ୍ୟାଡାମ୍ ଆପଣଙ୍କ ସହିତ କଥା ହେଇ ବହୁତ ଖୁସି ଲାଗିଲା। ଆଜ୍ଞା ଧନ୍ୟବାଦ ମ୍ୟାଡାାମ ଏବେ ରଖୁଛି।